ହ୍ୟାଲୋ।
ହ୍ୟାଲୋ।
ହଁ।
ଜୟ ଜଗନ୍ନାଥ ଆପଣଙ୍କ ଭଏସ ବହୁତ ସ୍ଲୋ ଶୁଭୁଛି ଆପ
ଜୟ ଜଗନ୍ନାଥ ଏଇ ନେଟୱାର୍କ ପ୍ରୋବ୍ଲେମ ଯୁଗୁରୁ ବର୍ଷା ହଉଛି ନା।
ହୁଁ କୋଉଠି ରୁହନ୍ତି ଆପଣ?
ଆମେ ବରମ୍ବା ନରସିଂପୁର।
ଆଚ୍ଛା ଆଚ୍ଛା ହଁ ଭୁବନେଶ୍ୱର କଟକରେ ତ ମୋର ବି ଭୁବନେଶ୍ୱର ହିଁ
ଆଚ୍ଛା।
ଭୁବନେଶ୍ର କଟକରେ ତ ଏବେ ବର୍ଷା ଚାଲିଛି ତିନି ଚାରି ଦିନ ହେଲାଣି ପାଞ୍ଚ ଦିନ ମାନେ ହେଲାଣି ବୋଧେ।
ହଁ ଚାରଦିନି ହେଲାଣି ଆସିକି ଚାଲିଚି ତ ଆଉ।
ହୁଁ ଆଉ ଆଜି ରବିବାରର କଣ ଆପଣ ସବୁ କିଛି ସ୍ପେଶାଲ ବନେଇଥିଲେ ନା ନାଇଁ?
ନାମ ସ୍ପେଶାଲ କିଛି ନାହିଁ ବର୍ଷା ପାଗରେ କୁଆଡେ ଯିବାର ନାହିଁ ଘରେ ସାଧା
ଆଛା ଡିିନର ମାନେ ହେଇସାରିଲାଣି ରୋଷେଇ ହେଇସାରିଲାଣି?
ହଁ ସରିଲାଣି ଖାଇବା ବି ସରିଲାଣି ଜଲ୍ଦି ଖାଇଦେଲୁ।
ଆଚ୍ଛା ଆଚ୍ଛା କଣ ବନେଇଥିଲେ ଆଜି?
ସଏ ରୁଟି ସନ୍ତୁଳା।
ହଓ ହ ଯାହା ହଉ ଭଲ ଖାଇବା ଆଉ।
ଆପଣ?
ଆମର ଆଜି ଛତୁ ତରକାରୀ ହେଇଛି ଆଉ ରୁଟି ହେଇଛି।
ଆଚ୍ଛା ଛତୁ ତରକାରି କେମିତି କରୁଛନ୍ତି?
ଉଁ ଛତୁ ତରକାରୀତ ମାନେ ଦିନ ବେଳେ ଆସିଲେ ତ ବେସର କରେ କିନ୍ତୁ ରାତିରେ କେବେ କେବେ ଛତୁ ଆସି ଆସିଲେ ଛତୁକୁ ଭଲରେ ତାକୁ ପାଣିରେ ଧୋଇ ଦେଇକି ହଳଦୀ ପକେଇ ଦିଏ। ତାକୁ କିଛି ସମୟ ବତୁରେଇକି ରଖିଲା ପରେ ତାକୁ ଚିପୁଡିକି ବାହାର କରିଦିଏ ଆଉ ଗୋଟେ ଜାଗାକୁ। ତାପରେ ସେମିତି ଆଳୁ ଚୁନ ଚୁନ କରି କାଟିବେ ତାପରେ ଛତୁକୁ ଚିପୁଡିକି ବାହାର କଲା ପରେ ତାକୁ କାଟିି ମାନେ ଇଏ କରିକି ଭାଜିଦେବେ ତେଲରେ। ମୁଁ କାଟିକି ଆକଚୁଆଲି ହଳଦୀ ପାଣିରେ ପକେଇଦିଏ। ତାପରେ ତାକୁ ଚିପୁଡିକି ବାହାର କଲା ପରେ ତେଲକୁ କଡେଇରେ ପକେଇକି ତାକୁ ବହୁତ ସମୟ ଯାଏ ଗରମ ହବାକୁ ଛାଡିଦିଏ ତାପରେ ସେଥିରେ ଛତୁ ପକାଏ। ଛତୁ ପକେଇକି ତାକୁ ଭଲରେ ଭାଜିଦିଏ ଯୋଉ ପର୍ଯ୍ୟନ୍ତ ତା ପାଣି ନ ମରିଛି। ସେ ପର୍ଯ୍ୟନ୍ତ ଲୁଣ ପକାଏନି ତାପରେ ପାଣି ମରିଲା ପରେ ହଳଦୀ ଲୁଣ ପକାଏ। ଆଉ ଯୋଉ ଆଳୁ ଥିବ ସେ ଆଳୁକୁ ବି ସେଥିରେ ପକେଇ ଦେଇକି ଭଲରେ ଭାଜି ଭାଜିଦିଏ ତାପରେ ଏମିତି ଅଦା ରସୁଣ ଆଉ ପିଆଜ ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦିଏ ଟିକେ ଡାଲ୍ଚିନି ଆଉ ଇଲାଇଚି ପକେଇକି। ଗ୍ରାଇଣ୍ଡିଙ୍ଗ୍ କଲା ପରେ ପୁଣି ଆଉଥରେ ସେଇ କଡେଇରେ କି ଅଲଗା କଡେଇରେ ତେଲ ପକେଇ ଦିଏ ଟିକେ ଜିରା ତେଜପତ୍ର ତାପରେ କଟା ପିଆଜ ତା ସହି ମୁ ଟିକେ ପ କେଇଚୁ ଆମର ଧନିଆ ପତ୍ରର ଯୋଉ ସବୁ ତଳ ଯୋଉଟା ଡେମ୍ଫଟା ଆସେ ସେଇଥିୁରୁ ଟିକେ ଛୋଟ ଛୋଟ କାଟିକି ବି ସେଇଥିରେ ପକବା ତାର ଫ୍ଲେଭର ଟା ବହୁତ ଭଲ ଆସେ ବାସ୍ନା ଟା।
ହଁ।
ତାପରେ ଅଦା ରସୁଣ ବଟା ଯୋଉଟା ହେଇଥିବ ସେଇଟା ପଡିବ ହଳ୍ଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆପଣ ଯଦି ଚାହିଁବେ ଟିକେ କରି ମସଲା ହଉ କି ନହେଲେ ଚିକେନ ମସଲା ହଉ ଯୋଉଟା ବି ପକେଇ ପାରିବେ। ଟିକେ କଷିଲା ହେଲା ପରେ ଟମାଟୋ ପଡିବ। ଟମାଟୋ କଷି ହେଲା ପରେ ଯୋଉ ଛତୁ ଆଉ ଆଳୁ ରଖିଥିବ ସେଇଟାକୁ ପକେଇବେ। ସେଟାକୁ ପକେଇକି ଭଲରେ କଷିଦେବେ ତାକୁ ଘୋଡେଇ ଘୋଡେଇକି ହାଲକା ପାଣି ଦେଇ ଦେଇକି ତାକୁ କଷିବେ। ତାହେଲେ ଭଲରେ କଷି ହେଇଯିବ। ତାପରେ ଆପଣ ଚାହିଁବେ ଯଦି ଉଷୁମ୍ ପାଣି ରଖିଥିବେ ପକେଇ ପାରିବେ ନହେଲେ ନର୍ମାଲ ପାଣି ବି ରଖିଥିବେ ପକେଇ ପାରିବେ। ସେଟା ହେଇଗଲା ପରେ ଟିକେ ମୁଁ ଧନିଆ ପତ୍ର ପକେଇଦିଏ ନହେଲେ ଯଉ ରୁଚିର ଗରମ୍ ମସଲା ଆସେ ସେଇଥିରୁ ବି ଟିକେ ହାଫ୍ ଚାମଚ ଖଣ୍ଡେ ପକେଇଦିଏ ତାର ଫ୍ଲେଭରଟା ଭଲ ଆସିବ ବୋଲି।
ଆଚ୍ଛା। ଭଲ ଲାଗେ ରୁଟିରେ ଖାଇବାକୁ।
ହଁ ତର୍କାରୀ ଏମ୍ତି କରିଦିଏ ଆଉ।
ଆଚ୍ଛା।
ଆପଣ କଣ ସବୁ ସ୍ପେଶାଲ୍ ସବୁ ଶିଖିଛନ୍ତି କୁହନ୍ତି ପିଠାପଣା କେମିତି କଣ କରନ୍ତି।
ପେସିଆଲ୍ ମତେ ସେଇ କାକରା ଭଲା ପିଠାଟା ଖାଲି ଆସିଛି। ଆଉ ଆଉ କିଛି ଆସିନି।
ହୁଁ ହୁଁ କୋଉ କୋଉଥିରେ କାକରା ବନାନ୍ତି।
ଖାଲି ଶୁଜିଟା ଆସିଚି।
ଖାଲି ସୁଜି ଟା କରିଚନ୍ତି ନା ସୁଜିରେ କେତଳେ ଆପଣ ମାନେ ମଇଦା କି ଅଟା ବି ଦେଇକି କରିବେ ସେଇଟା ବି ଭୋଉତ୍ ଭଲ ଲାଗେ ଧରନ୍ତୁ ଆପଣ ସୁଜି ଗୋଟେ କପ୍ ପକେଇଲେ। ଆଉ ଗୋଟେ କପ୍ ଅଟା ପକେଇବେ ଯୋଉ ଆମର ଗହମ ଅଟା ହଉ। ନହେଲେ ଗୋଟେ କପ୍ ମଇଦା ହଉ ତ ସେଇଟାକୁ ବି ଯନ୍ତୁଣୀ କରି କରିବେ ବି ବହୁତ ଭଲ ଲାଗେ।
ହଁ ମୁଁ ଅଳ୍ପ ମଇଦା ପକାଯାଏ।
ହୁଁ ହୁଁ ସେପଟେ ଯୋଉ ଉଁ ଯୋଉ ଛତିଆ ପଟେ ତ ଖାଲି ମଇଦାରେ ହିଁ ସେମାନେ କରନ୍ତି ସେଟା ଗରମ ଗରମ ଖାଇଲେ ଭଲ ଲାଗିବ। କିନ୍ତୁ ଯଦି ଥଣ୍ଡା ଆପଣ ଘରକୁ ଆଣିବେ ମାନ ସେଟା ଜମା ଖାଇ ପାରିବେନି ସେଟା ବୋହୁତ୍ ଚମଡ଼ା ଚମଡ଼ା ଟାଇପ୍ର ଲାଗିବ। କିନ୍ତୁ ଘରେ ଯଦି ସୁଜି ପକେଇକି କର୍ଲେ ସେ କ୍ରିସ୍ପିନେସ୍ ଟା ବହୁତ ଆପଣଙ୍କ ତ ବୋହୁତ୍ ସମୟ ପର୍ଯ୍ୟନ୍ତ ରହିବ କୁର୍କୁରାପଣଟା।
ନା ମୁଁ ଥରେ କରିଥିଲି ଥରେ ନିଜେ କରିଚି ମନରୁ ଆଉ ଯନ୍ତିି ଆସିଲି ମତେ ଟା ବୋଉ କରିଦିଏ ମୁଁ କରେ ମୁଁ ଥରଟେ ନିଜେ କରିଥିଲି ଯେ କ୍ଷୀରରେ ବନେଇଥିଲି। ତାକୁ ସେଇଟା ଆମେ ପାଣିରେ ବନାଏ ସେ ମୁଁ କ୍ଷୀରରେ ବନେଇଥିଲି।
ଆଉ କ୍ଷୀର ତେ ଭଲ ଲାଗିବ।
ହୁଁ।
ଆମର୍ତ ମାନେ ମୁଁ ବେଶୀ ମି ଠା ଫିଠା ଖାଇବାକୁ ପସନ୍ଦ କରେନି ତ ଆମର ଯେତେବେଳେ ବି କାକରା ହୁଏ ମୁଁ କଣ କରେ ଆଳୁର ପୁର ହଉ କି ଆଳୁ ପୁରରେ ଗ୍ରି ଗ୍ରୀନ୍ ମଟର କି ଅଲଗା ସବଜି ଫବଜି ପକେଇକି ନହଲେ ପିନିର ପ କେଇ ତାର ଗୋଟେ ପୁର ବନେଇଦିଏ ସମସ୍ତଙ୍କ ପାଇଁ ନଡିଆ ଆଉ ଛେନା ପଡିକି ହଉ କି ନହେଲେ ଖାଲି ନଡିଆ ଗୁଡ ପଡିକି ହଉ ତାଙ୍କର ପାଗ ହବ ବାକି ମୋର ଯୋଉଟା କା କରା ମୁ କରେ ମୁଁ ଏଇ ପନିପରିବା ପୁର ଦେଇ ସେଥିରେ କରେ। ମତେ ମିଠା ଖାଇବା ପସନ୍ଦ ଲାଗେନି କିନ୍ତୁ ମୁଁ ଏଇଟା ଏମିତି କରିକି ଖାଇଦିଏ।
ହଁ ମୁଁ ଥରେ ଆଳୁ ଦେଇକି କରିଥିଲି।
କଁ କହିଲେ।
କହଲି ମୁଁ ଥରେ ଆଳୁ ଦେଇକି କରିଥିଲି। ଯୋଉଟା ଆମେ ଆଳୁ ଚପ କରୁଛେ ସେଇ ଆଳୁ ଟା।
ହୁଁ। ବଟ ଛୁଆ ବେଳ ଆକ୍ଚୁଆଲି ଅଭ୍ୟାସ ମାନ କଣ କହିଲେ ଆମ ସାହିର ଘରେ ଜଣେ ବ୍ରାହ୍ମଣ ଘର ମାଉସୀ ଥିଲେ। ସେ ପିଠାପଣା କଲେ ସବୁ ଛୁ ଛୁଆ ମାନଙ୍କୁ ଆମର ବ୍ଲକ ରେ ଯେତିକି ବି ପିଲା ଥାନ୍ତି ସମସ୍ତଙ୍କୁ ଡାକି କି ଦିଅନ୍ତି। ମୁଁ ମାନେ କାକରା ପିଠା ହେଇଛି ଆସ ଖାଇବ ବୋଲି ତ ମୁଁ ଜମା ଖାଇଏନି ସିଏ ମତେ। ଝିଅ କରିଥିଲେ। ସେ ମତେ କହିବେ ମୋ ଝିଅ ଟା ଖାଇବନି ସବୁ ପିଲା ଖାଇବେ ମୋ ଝିଅ ଖାଇବନି ମୁଁ ତାକୁ କଣ ଗୋଟେ ରାଗରାଗ କରିକି ଦେବି। ସେ ମାଉସୀ ମୋତେ କରିକି ଛୁଆ ବେଳକୁ ଖୋଇଛନ୍ତି। ସେଇଟା ଯେତେବେଳେ ମତେ ଇଭିନ ବଡ ହେଲା ପର୍ଯ୍ୟନ୍ତ ବି ଏମତି ମିଠା ଖାଇପାରେନି। ତ ମତେ ସେଇ ଜିନିଷ ଟା ହିଁ ମନେ ପଡେ କି ମାଉସୀ ମତେ କେମିତି କରିକି ଖୁଆଥିଲେ। ସେତେବେଳେ ସଏ ବି କରନ୍ତି ବି ଗୋଟେ କେମିତି କଣ ମସଲା ମସଲି ପକେଇକି ତାଙ୍କ ମସଲା ମାନେ। କଷିବାରେ ହିଁ ବହୁତ ବଢିଆ ସ୍ମେଲ ଗୋଟେ ଆସେ। ଏତେ ବାସ୍ନା ହବ ଯେ ମାନେ ଖାଇବାକୁ ବହୁତ ଇଚ୍ଛା କରେ ଆଜିିକାଲି। ସେ ସବୁ ଜିନିଷ ନାହିଁ ବଟ୍ ଯୋଉଟା କିଣା ମସଲା ଆମେ ପକେଇ କରୁଛୁ। କିନ୍ତୁ ସେଇ ଟେଷ୍ଟ ଟା ଆଉ ବହୁତ ବଢ଼ିଆ ଲାଗେ। ମାନେ ଏମିତି ଶୀତ ଦିନେ ଇଏ ଦିନେ ପନିପରିବା ସବୁ ମିଳେ ଟମାଟୋ ଫମାଟୋ ସବୁ ମିଳେ। ତ ସେଇଟା କରିକି ସେ କରିକି ଦିଅନ୍ତି ବହୁତ ଭଲ ଲାଗେ ଟେଷ୍ଟ।
ସେ ଜିନିଷ ଆଉ ନାହିଁ ଯେତେବେଳେ ସିଏ ତାଙ୍କ ସମସ୍ତଙ୍କ ବନେଇବା ପ୍ରୋସେସ୍ ବି ଅଲଗା।
ହଁ ସେଇଟା ତ ନିହାତି କଥା ଦେଖୁନାହାତି ସେତେବେଳେ ଶୀତ ଦିନରେ ଟମାଟୋ। ଆଉ କି କୋବି ଫୋବି ତାର ସ୍ମେଲ କେତେ ବଢିଆ ଆସେ ଆପଣ ଖାଲି କୋବି ଆଳୁ ଭାଜିଦେବେ। ସେ ସ୍ମେଲ କେତେ ବଢିଆ ଲାଗେ। ଆଜିକାଲି ସେ କୋବିରେ ସେ ନା ଟେଷ୍ଟ ଅଛି ନା ସ୍ମେଲ ଅଛି ସେ ଶୀତ ଦିନ ହଉ କି ଖରା ଦିନ। ଶୀତ ଦିନ ହଉ କିି ସବୁଡଳେ ତ କୋବି ମିଳିଲାଣିି ଶୀତ ଦିନ କୋବିରେ ବି ଏତେ ଭଲ ଟେଷ୍ଟ ଆସିବନି।
ହୁଁ ସେଟା ଆଉ। ହଉ ଖାଇବାକୁ ଜଣ ସବୁ ଜିନିଷ ରେ ସାର।
ହୁଁ ମାନେ ଏବେ ମାଟି ଆକ୍ଚଆଲି ଖରାପ ହେଇସାରିଲାଣି।
ହଁ।
ମେନ ରିଜିନ ହଉ ସେ ସେଇଆ।
ଆପଣଙ୍କ ଘର କୋଉ ଗୋଟା।
ଆମର ଭୁବନେଶ୍ୱର ହଉଛି ଚନ୍ଦ୍ରଶେଖରପୁର।
ଆଚ୍ଛା। କଣ କରନ୍ତି ଆପଣ?
ଉଁ ମୁଁ ତ ସେଇ ହାଇବ ହାଉସ ୱାଇଫ୍ ଆଉ। ଏଇ ଘର କାମ ପିଲାଙ୍କ କାମ ଏଇ ସବୁ ଚାଲେ ଆଉ।
ଆଚ୍ଛା ପୁଅ ଝିଅ।
କଣ କହିଲେ।
ପୁଅ ଝିଅ କଣ?
ମୋର ଗୋଟେ ଛୋଟ ଝିଅଟେ ଏ ତିନି ବର୍ଷର ଛୋଟ ଝିଅଟେ ତା ସହିତ ତ କାମ କରିକରି କି ସମୟ ପଳୋଉଛି।
ହଁ ଛୋଟ ଛୁଆଙ୍କ କାମ କଁ କରିବା।
ହୁଁ ସିଏ ବି ସେମିତି ମିଠା ଖାଇବାକୁ ବେଶୀ ପସନ୍ଦ କରେନି। ତାକୁ ସେମିତି ଚୁଡାରେ ମୁଁ କଣ କରେ ଚୁଡାକୁ ବତୁରଇ ଦିଏ। ସେଠି ଟିକେ ଆଳୁ ମିଶେଇକି ତାକୁ ହାଲକା ହାଲକା ଟିକି ଭଳିଆ କରିକି ଅନଟ୍ସ ନହେଲେ ଟିକେ ସୁଜି କି ଚାଉଳ ଚୁନା ପକେଇ ଦେଇକି। ଏଇ ଯୋଉ କୁରକୁରି ଆମେ ଯେମିତି କରୁଛୁ ସେମିତି ଟାଇପ ର ସେ ବନେଇକି। ଦେଲେବି ସେ ଖାଏ ମୁଁ ତାକୁ ଏବେ ତ ମାନେ ବେଶୀ ଆଭୋଏଡ କରିହେବନି କାରଣ ସବୁ ଜାଗାରେ ତ ଦୋକାନ ବଜାର ହେଲାଣି ପିଲା ତ ବାହାର ଜିନ୍ଷ ଖାଇବେ। ମୁଁ ଯେତିକି ଚେଷ୍ଟା କରେ କିି ଯେତେବେଳେ ବି ସେ ଘରେ ଅଛି ତାକୁ ଏଇ ଜିନ୍ଷ ଗୁଡା ଦବା ଖାଇବା ପାଇଁ କିନ୍ତୁ ବାହାର ଜିନିଷର କ୍ରେଭିନ୍ ଟା ତାର କମିଯିବ। ଆମେ ତାକୁ ବେଶୀ କଣ୍ଟ୍ରୋଲ କରିପାରିବାନି, ଆଜି ସେ ଛୋଟ ଅଛି ଖାଲି ବଡ ହବ। ବାହାର ଦୋକାନ୍ ଦେଖିବନି ତାକୁ ବି ସେଇଆ ଇଚ୍ଛା ହବ ଖାଇବା ପାଇଁ।
ହାଁ।
ଯେତେ ଦିନି ଆମ କଣ୍ଟ୍ରୋଲ୍ ରେ ଅଛି, ଆମେ ତାକୁ ଦେଇଦବା।
ମୁଁ ବି ସେଇଆା ଚେଷ୍ଟା କଲି ମୁଁ ପୁରା ଚାରି ବର୍ଷ ପର୍ଯ୍ୟନ୍ତ ମୁଁ ମୋ ପୁଅ ବାହାର ଖାଇବା ଖାଇନି। ମୁଁ ବୋହୁତ୍ ଚେଷ୍ଟା କରିଚି ତାକୁ କେମିତି ଘରେ ପ୍ରୋଟିନ୍ ଜିନିଷ ଦେବି, ଘର ଜିନିଷ ଦେବି ଚକଲେଟ୍ ଖାଇଦିଏ। ତା ବାବା ଆଣିକି ଦେଇଦିଅନ୍ତି ବେଳେ ବେଳେ ଚକଲେଟ୍ କିନ୍ତୁ ଆଉ କି କିଛି ବାହାର ଜିନିଷ ସେମିତି ଖାଏ ନେଇ।
ହୁଁ ନାଇଁ ସେଇଟା ତ ସତ କଥା ଆମେ ଯେତିକି ଚେଷ୍ଟା କରିପାରିବା ଯେତିକି ଆମ ହାତରେ ଅଛି ତ ସେଟା କରିପାରିବା।
ହଁ ସେ ବାହାର ଗଲେବି, ସିଏ ମାଗେନି। ସେ ଜାଣିନି ନା ଏଟା ଏଇଟା ଖାଆନ୍ତି ବୋଲି ସେ ଜାଣିନି ସେ ଦେଖିନି କେବେ ସେ ବା ଟିକେ ଦୋକାନ ପୋ କୈାଣସି ଲାଗେନି ନାଁ ମାମା ଏଇଟା ନେ ବି କି କଣ ସେ ଜାଣି ପାରେ ନି। ଏବେ ଟିକେ ଏବେ ଟିକେ ମିଶିଲାଣି ସ୍କୁଲ୍ ଗଲାଣି ସମସ୍ତିଙ୍କଠୁ ଦେଖିଲାଣି ତ ବେଳେ ବେଳେ ମାଗୁଛି ମାମା ଏଟା ଖାଇବି। ସେଇଟା ଖାଇବି ଯଦି କହିଦେବି ନାଇ ବାବା ଏଟା ଭଲ ଜିନ୍ଷ ନୁହଁ, ଏଇଟା ଖାଇଲେ ଏମିତି ହେବ ତ ମାଗିବନି ସେ ନେସ୍ ଟାଇମ୍।
ଯାଉ ସେତିକି ଆଜିକାଲିର ପିଲା ଶୁଣୁଛନ୍ତି ମାନେ ସେ ତ ବୋହୁତ୍ ବଡ କଥା। ନହେଲେ ଆଜିକାଲି ପିଲା ଯେମିତି ଜିଦି କରିକି ଗଡୁଚନ୍ତି ଇଏ ହୋଉଚନ୍ତି। ହୁଁ ସେ ତ ଶୁଣୁଛିି ଯାହା ହଉ ମାମା କଥା ବୋହୁତ୍ ଭଲ ପିଲାଟେ।
ହଁ ମା‌ନେ ମୋ କନ୍ଟ୍ରୋଲ୍ ରେ ମୁ ଯେତିକି ଚାହିଁଲେ କରିପାରିବି ମୁଁ ରଖୁ କି ଆକୁ ଚେଷ୍ଟା କରୁଚି ତାକୁ ବୋହୁଙ୍କ।
ହଁ ନାଇଁ ସେଇଟା ତ ଠିକ୍ କଥା, ହୁଁ। ଆଉ ବାହାରକୁ ପିଲେ ଯିବେ ମାନେ ତ ସେଇ ଦି ଚା ତ ଲୋକଙ୍କର ଦେଖିବେ ପିଲାଙ୍କର ସିଏ ଏଇଟା ଆଣିଚି, ସିଏ ସେଇଟା ଆଣିଚି, ଆମ ତରଫରୁ ଆମେ ଯେତିକି ପାରିବା କରିପାରିବା ଆଉ।
ମୁଁ ଇପି ଦିଏନି ତାକୁ ଇପି ସେ ଖାଇ ଜାଣିନଥିଲା, ତାପରେ ସ୍କୁଲ ଗଲା। ସ୍କୁଲରେ ଦେଖିଲା ସମସ୍ତେ ଖାଉଛନ୍ତି ତା ଟେଷ୍ଟ୍ ଜାଣିଲା। ଦେ ମାମା ତ ଏବେ ଟିକେ ଟିକେ ଖାଉଛି, ନହେଲେ ସିଏ ବି ସେଇଟା ମୁଁ ନାଇଁ ତେ ଦୂରେଇ ରଖିବି ମତେ ମୁଁ ତାକୁ କଁ କରିବି ମୁଁ ଚିଲା ବେସନ୍ ଚିଲା ସେ ଖାଏ ଯାହା ଦିଏ ମୁଁ ସେ ଖାଏ।
ଆଚ୍ଛା।
ଅଳ୍ପ ହୋଉନା କାାଇଁକି ତାର ଯେତିକି ଇଚ୍ଛା ସେ ଖାଇବ।
ହୁଁ ହୁଁ।
ବାକି ନନ୍ ଭେଜ୍ଜ୍ ଖାଏନି ଆଉ ପନିପରିବା ଟିକେ ଖାଏନି। ଆଉ ଏଇଗୁଡା ଆଉ ଗ୍ରୀନ୍ ଜିନ୍ଷ ସେ ଖାଏନି ଗ୍ରୀନ୍ ଜିନିଷ ପଡ଼ିଥିବ। ଏରା ଖାଇବିନି ମୁଁ ଆଉ ବାକି ସବୁ ଖାଇ ଦିଏ।
ମାନେ ଏବେ କେତେ ବର୍ଷର ହେଲାଣି ପିଲା?
ପାଞ୍ଚ ବର୍ଷର ହେଲାଣି।
ଆଚ୍ଛା, ଆଚ୍ଛା, ତାହେଲେ ସବୁ ଜାଣିଲାଣି ଆଉ ଦେଖିଲାଣି ନା ସମସ୍ତଙ୍କ ପାଖରୁ। ନା ଆପଣଙ୍କର ଗୋଟେ ତାହେଲେ ପୁଅଟେ ନାଇଁ?
ହଁ।
ଆଚ୍ଛା, ସ୍କୁଲ୍ ଯିବଣି ଆଉ।
ହଁ ଗଲାଣି ସ୍କୁଲୁ।
ହୁଁ ହୁଁ ତାକୁ କଣ ଖାଇବାକୁ ଭଲ୍ ଲାଗେ ମାନେ ସ୍ନାକ୍ସ ତେ ନା ଲଞ୍ଚ୍ ଯେମିତି କିଛି ମିଲ୍ ରେ?
ତାକୁ ତାର ଭାତ ଡାଲି ଫେବରେଟ୍ ସେଇ ଭାତ ଡାଲି ଆଉ ତାର ଟିକେ ମିସ୍ସର ଦରକାର ଭାତରେ। ଆଉ ଆଉ ପନିପରିବା ବଲେ ସେଇ କଖାରୁ ଭଜା ତାର ଟିକେ ଭଲ ଲାଗେ ସେ କଖାରୁ ଖାଏ। ଆଉ ଉଁ ଆଳୁ ଆଉ କିଛି ଭଜା ଭଜି ସେମିତି ଖାଏନି ଆଳୁ ସିଝା ଖାଇବ ଚକଟା ହେଲେ ଭର୍ ତା ହାକା ହେଲେ ଖାଇବ ଆଉ ପିଆଜ ପଇଲେ କୋଉଥିରେ ସେ ଖାଇବନି ପିଆଜ ପକାଏନି ତା
ମତେ ବି ପିଆଜ ଯଉ ଆଳୁ ଭର୍ତା ପିଆଜ ପକାନ୍ତି ମତେ ସେଟା ପସନ୍ଦ ନୁହ ମୁଁ ଖାଲି ଆଳୁ ଆଉ ଲୁଣ ଲଙ୍କା ହାଲକା ଟିକେ ଯଦି ହବ ଗୋଟେ ଦି ବୁନ୍ଦା ଲେମ୍ବୁ ଚିପୁଡ଼ି ଦେବି ତ ସେମତି କାଏ କିନ୍ ପିଆଜ ପକାଇଲେ ମତେ ଜମା ପସନ୍ଦ ହୁଏନି ବରଂ ରସୁଣ କେତେଳେ କେତେଳେ ପକେଇ ଦିଏ କିନ୍ତୁ ପିଆଜ ଜ ମୁଁ ଜମା ଖାଏ
ସିଏବି ସେ ଯଉଥିରେ ପିଆଜ ପଡ଼ିଥାଉ ବରା ଫରା ମୁଁ ଯାହା କଲେ ପିଆଜ ପଡ଼ିଥିବ ସେ ବାଛି ବାଛି ଥୋଇଦବ।
ହ ହ ସେ ଟିକେ ମୋ ଟାଇପ୍ ର ମତେ ଲାଗୁଛି
କିଛି ସେ ବା ପିଆଜ ଧନିଆ ପତ୍ର ସେ ପା ବାଛିକି ଥୋଇ ଦିଆରା।
ଏ ଯେଉ ଆମ ଘରେ ବି ମୁଁ କରିଥିବି ମାନେ ଚିଲ କୋବି କି କିଛି ଗୋଟେ ଚିଲି ଚିକେନ୍ ଆଇଟମ୍ ହଉ ପିଆଜ ସିନା କାଟିକି ପକାଇଦିଏ କିନ୍ତୁ ମୁ ଗୋଟେ ପିଆଜ ଖାଇପାରେନି। ମୁଁ କଣ କରେ ଚିଲି ଚିକେନ୍ ଟା ଏମତି ମାନେ ହୁଁ, ସସ୍ ମାନେ ଯୋଉଟା ପ ଖାଲି ଛଣା ହେଇକି ଥୁଆ ହେଇଥିବ ସେଇଥିରୁ ରଖିଦେବି। ବାକି ଯେତିକି ଦରକାର ସେତିକି ର ପିଆଜ ଫିଆଜ ପକେଇ ସେମାନଙ୍କୁ ଦେଇଦିଏ। ପିଆଜ ପକେଇଲା ମାନେ ମତେ ଜମା ଭଲ ଲାଗେନି ସେ ଜିନିଷ।
ହଁ, ସମସ୍ତଙ୍କ ପସନ୍ଦ ଅଲଗା। ସିଏବି ସେମତି ଖାଏନି ଆଉ ତାର ଟିକେ ଚକ କୁଳିଟା ଭଲ ଲାଗେ ସେ ଚକୁଳି ପିଠା ତାକୁ ଭଲ ଲାଗେ ଖାଇବାକୁ ସେ ଚକୁଳିଟା ଖାଇବ।
ଏବେ କେମିତି ସିଆଡେ ବର୍ଷା ଚାଲିଛି ନା କମିଲାଣି?
ବର୍ଷା ଛାଡ଼ିଛି ଟିକେ ଆଧଘଣ୍ଟା ହେଲା ସାଡ଼ିଛି।
ଓହୋ, ଆମର ଇଆଡେ ବର୍ଷା ଯେତ କମି ଯାଇଛି କିନ୍ତୁ ବହୁତ ଜୋରରେ ପବନ ହଉଛି। ନେ ଖାଲି ଶୁଁ ସୁୁଁ ପବନ ଲାଗୁଛି ଏଇଠି ଖାଲି।
ନାଇଁ ପବନଟା ହଉଥିଲା ସନ୍ଧ୍ୟାବେଳେ କାଇଁ ଆଉ ହଉନି। ବର୍ଷ ସାଡିଲା ବ ଯଉ ଛାଡ଼ି ନଥିଲା ଅ ଅ ବନଟା ହେଉଥିଲା ଯୋରିଆ। ସନ୍ଧ୍ୟାବେଳେ ଝିପିଝିପି ପକେଇକି ହଉଥିଲା ଆଉ ଦିନ ଜାକ ତ ପୁରା କୁଁ କୁଟିଛି କାଲଠୁ।
ହୁଁ ଦିନ ସାରା ତ ବର୍ଷା ମାନେ କାଲି ଯୋଉ ସକାଳ ଭୋରୁୁ ଷ୍ଟାର୍ଟ କରିଛି। ଆଜି ପର୍ଯ୍ୟନ୍ତ କମୁନି।
ହୁଁ।
ଏବେ ହି ଟିକେ ସନ୍ଧ୍ୟାଳୁ କମିଛି କିନ୍ତୁ ପବନ ଏତେ ଜୋରେ ଖାଲି ଶୁଁ ଶୁଁ ପବନ ମାନେ ମୁଁ ରୁମ ଭିତରେ ଅଛି କିନ୍ତୁ ମତେ ପୁରା ଆବାଜ ଆସଛି ପବନର।
ଆ ଲଘୁଚାପୁ ଅଛି ଆଉରି କହୁଛନ୍ତି ଚାରି ଦିନ ଅଛି ବୋଲି ଅ ହଉଛି କି ଜାଣି। ଆମର ତ ସବୁ ନଦୀ ଫଦୀ ବଢିଗଲା ବନ୍ୟା ଭଳିଆଲାଣି ସେ।
ହଁ କଟକରେ ଟିକେ ପାଣି ବଡିଲା ମାନେ ତ ସବୁଆଡେ ପାଣି ଯିବ ଆଉ।
ସେୟା। ହଁ ପରା ଏଇ ବାଡି ତଳକୁ ଆସିଲାଣି ଏ ବିଲଗୁଡା ପୁରା ଫୁଲ ଫୁଲ ହେଇକି ପାଣି।
ବାପ୍ ରେ ଆପଣଙ୍କର କମିତି ମାନେ ଉପର ଏରିଆ ନା ତଳ ଏରିଆ?
ଆମର ମଝି ମଝିଆ ମାନେ ନଦୀ କାନ୍ଥ ନଦୀଠୁ ଗୋଟେ କିଲୋମିଟର ପାଖରେ।
ଫିର ବି ଡର ଲାଗିବ ନା ମାନେ ଆପଣଙ୍କର କଣ ମହାନଦୀ ପୁରା ପାଖା ପାଖି?
କଣ କଲେ?
ମୁଁ କହିଲି ମହାନଦୀର ପୁରା ପାଖପାଖି ଏରିଆ।
ହଁ ଗୋଟେ କିଲୋମିଟର ହବ ଆମ ଆମ ଗାଁଠୁ ନଦୀଟା ଗୋଟେ କିଲୋମିଟର।
ବା ଆପଣଙ୍କ ଖରାଦିନ ବଢିଆ ଲାଗୁଥିବ।
ବର୍ଷା ଦିନେ ଟିକେ ଡର ଏବେ ତ ଏତେ ଆଉ କିଛି ନାହିଁ ଆଗରୁ ଆମେ ତ ଛୋଟ ଛୋଟ ରହିଥିଲୁ ଭାରି ଡର ହୁଏ ବର୍ଷା ଦିନେ। ଏବେ ପାଣି ଆସି ଯାଏ।
ଆଗରୁ ବି ଯେମିତି ମହାନଦୀର ପାଣି ଏମିତି ଫୁଲୁଥିଲା ଏବେ ସେମିତି ପାଣି ଫୁଲୁନି। କିନ୍ତୁ ବହୁତ ମାଟି ଦବି ଯାଇଛି ଯେହେତୁ ସେଥିପାଇଁ। ପାଣିର ଇଏ ଟା ବହୁତ ସାରା ଫ୍ଲୋ ହେଇଯାଉଛି।
ହୁଁ। ଏ ବନ୍ଧ ଫନ୍ଧ ସବୁ ହେଇଗଲାଣି ଆଉ ଏତେଟା ଡର ନାହିଁ।
ନଦୀ ପାଖରେ ଘର ହେଲେ ମତେ କିନ୍ତୁ ବହୁତ ଇଚ୍ଛା ମାନେ ଏମିତି ଯୋଉ ଖରା ଦିନେ ପବନ ଆସେ ଯ କି ଯୋଉ ଖରାବେଳେ ସବୁ ଯାଇକି ମାଛ ଫାଛ ଧରନ୍ତି ସେ ସବୁ ଜିନିଷର ମାନେ ଅନୁଭୂତି ଗୋଟେ ଅଲଗା ପ୍ରକାର। ଯିଏ ସେ ଜାଗାରେ ଥାଆନ୍ତି ସେମାନେ ହିଁ ଜାଣିପାରିବେ ହୁଁ। ସେଇଟା ଗୋଟେ ଅଲଗା ପ୍ରକାର ଅନୁଭୂତି।
ହଁ ହଁ।
ମୁଁ ତ ଛୁଆ ବେଳେ ଯାଇଥିଲି ଗୋଟେ ଆମର ବଡ ମାଙ୍କ ଘରକୁ ସେଇଠି ହିଁ ତାଙ୍କ ପିଲାମାନଙ୍କ ସହିତ ମିଶିକି ନଦୀରେ ମାଛ ଧରିଥିଲେ ଏମିତି ଗାମୁଛା ପକେଇକି। ଆଉ ମୁଁ କେବେ କୋଉ ନଦୀରେ ଗାଧୋଇନି।
ହେଁ ହେଁ। ହେ ଆମର ଏଠି ପାଖରେ ହେଇକି ବି ମୁଁ କେବେ ଯାଇନି ଗାଧୋଇବାକୁ ନଦୀକି। ମୁଁ ମୋ ମାମୁଁ ଘର ଗାଁ ଏଇ ପାଖ ଖ ଯଉ ନଦୀକି ଗଲେ ଯାଏ ତାଙ୍କୁ ଗାଁ ଗଲେ ନଦୀକି ଯାଏ କିନ୍ତୁ ଆମ ଏଇଠୁ ଯାଉନି କେବେ।
ଆଚ୍ଛା ଆଚ୍ଛା।
ସେଠିକି କିନ୍ତୁ ପବନ ଭଲ ହଉଥିବ ଆପଣଙ୍କର ନାଇ? ଝିଅକୁ ଏଇ ଖାଇବାକୁ ଦେଇ ଦେଇକି ଆସିଲି ସେ ତାର ବସିକି ଟିକେ ବାବା ସହିତ ଖେଳୁଚି। କହିଦେଲି ସେ ଟିକେ ଖେଳିବ ତାପରେ ଶୋଇବ।
ହଁ।
ହୁଁ ହୁଁ ଆପଣଙ୍କ ପୁଅ ଶୋଇଲାଣି?
ହଁ ସେ ଆଜି ଦିନ ଯାଙ୍କ ଖେଳିଚି। ଆଜି ଲେଟେକୁ ଉଠିଲା ତ ନଅଟା ହେଇଗଲା ଆଜି ବର୍ଷାକୁ ସେ ଉଠିଲାନି ମୁଁ ନହୋଉ ଶୋଇଥା ଛୁଟି ତ ଆଜି।
ଆଉ ଦିନଯାଙ୍କ ଯାଉ ଶୋଇଲାନି ଦିନରେ ଖେଳି ଖେଳିକି ହାଲିଆହେଇକି ସନ୍ଧ୍ୟାବେଳୁ ଖାଇଦେଲା ମୁଁ ରୁଟି ଥିଲା ରୁଟି ସକାଳେ କରିଥିଲି ଭାତ ରାନ୍ଧିନଥିଲି ଖାଇ ଦେଇକି ଶୋଇ ପଇଲା।
ହଁ କାଲି ସୋମବାର ପୁଣି ଅଫିସ୍ ତାର ସ୍କୁଲ ଥିବ ନା?
ହଁ।
ଚ୍ଛା ସ୍କୁଲ କେତେବେଳେ ଯାଉଛି ପୁଣି କେତେବେଳେ ଆସୁଛି?
ସିଏ ଯାଉଚି ସା ସାଢ଼େ ଛଅଟାରୁ ଦୁଇ ଜଣଯାକ ଯାଉଛୁ ମୁଁ ବି ଟିଚର୍ ଅଛି ସ୍କୁଲରେ ପ୍ରାଇଭେଟ୍ ସ୍କୁଲରେ ଆମେ ଦିଜଣଜାକ ଯାଉଛୁ।
ହୁଁ ହୁଁ। ଯାହଉ ଆପଣ ସେଇ ଏକା ସ୍କୁଲରେ ଅଛନ୍ତି ନାଇଁ? ଆଚ୍ଛା ଆଚ୍ଛା ହଉ। ଯାହଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଉ ଥରେ କେତେବେଳେ କଥା ହବା ଆଉ।
ହଁ ସିଓର।
ହଁ ହଉ ଶୁଭ ରାତ୍ରୀ ହଁ।
ଶୁଭରାତ୍ରି।